ହ୍ୟାଲୋ। ହ୍ୟାଲୋ କୁଆଡ଼େ ଥିଲ କି? କୁଆଡ଼େ ଯାଇଥିଲ?
ସେ ବୋଉ ଫୋନ୍ କରିଥିଲା ଆକାଶ କଣ ମୋବାଇଲ ଦେଖିବ ବୋଲି କଣ ଡାଟା ସରିଯାଇଛି। ବୋଉ ଦେ
ହୁଁ ହ୍ୟାଲୋ।
ଡାଟା ଶେଷ ହଉ
ନେଟୱାର୍କ କ ଅପ୍ ଡାଉନ୍ ହଉଛି କି? ହ୍ୟାଲୋ।
ନେଟୱର୍କ ଅପ୍ ଡାଉନ ହଉଛି।
ରିଚାର୍ଜ କରିଦେବା ପାଇଁ।
ହଁ ଯେ ଥଙ୍ଗ ଥଙ୍ଗ ହଉଛି ତମ କଥାବାର୍ତ୍ତା କଣ?
ଥଙ୍ଗ ଥଙ୍ଗ ହଉଛି ଏବେ ବି।
ହଁ ନାଇଁ ଏବେ କ୍ଲିୟର ହେଲା।
ବୋଉ ଫୋନ୍ କରିଥିଲା ରିଚାର୍ଜ ସରିଯାଇଛି ଏଥିପାଇଁ ରିଚାର୍ଜ କରିଦବୁ।
ହୁଁ।
ଏଇ ଡାଟା ପେକ ପକେଇ ଦେବା ଆଉ କଣ ହେଇଛି ରୋଷେଇ?
ତ ମାଛ କରିଛନ୍ତି ତ ଆଉ।
ରାତିରେ
ଅଣ୍ଡା, ମୁଁ ଖାଇବିନି ମାଛ ଅଛି। ସେ ଖାଇସାରିବେଣି ବୋଧେ। ମୁଁ ଖାଇବି ଅଣ୍ଡା।
ଓହୋ। କାର ବାହାଘର ଅଛି?
ବାହାଘର, ଆମ ଅଫିସ ଷ୍ଟାପ ର ଜଣେ ଯଉ ପୂଜା
ଓ ଏଇ ଯ ଝିଅ ଟାର
ହୁଁ।
ବାହାଘରକୁ।
ନାମ ତାର ତା ବାପା ନାହାନ୍ତି। ତା ରୋଜଗାରରେ ଇନକମ ରେ ତାଙ୍କ ଘର ଚଳୁଥିଲା। ଦି ଲକ୍ଷ ଅଢେଇ ଲକ୍ଷ ର କଣ ରଖିଛି।
ଆଉ ରଖିଛି ତ ବାହାହବ ଆଉ କଣ।
ସେ ନିଜ ପଇସା।
ନିଜ ପଇସାରେ
ହୁଁ। ତା ପଇସା ସିଏ। ଦିଲୁ ହଁ, ଏବେ ରିସେଣ୍ଟ ଛାଡିଛି ପନ୍ଦର ଦିନ ହବ।
କଣ କରୁଛି ଏବେ?
ବାହାହବ ତ ଚବିଶ ରେ, ଆଉ କଣ କରିବ? ଘରେ ବଇଚି।
ଆଉ ଘର କଥା କିଏ ବୁଝିବ?
ଘର କଥା କଣ କରିବା, ଗୋଟେ ଗାଇଟେ ରଖିଛନ୍ତି ତ, ତା ଏଇଁଥିରେ ଚଳଉଛନ୍ତି। ତା ବଡ଼ ଭଉଣୀ ଗୋଟେ ଅଛି ଯେ, ସେ ବାହା ହବନି।
ହଁ।
ସନ୍ନ୍ୟାସୀ ହେଇଯିବ କହୁଛି। ସନ୍ନ୍ୟାସୀ ହେଇ ଯିଅ।
ଆଉ, ଗୋଟେ ଦେଇ କେତ୍ ଭାଇ ଭଉଣୀ କେତେ ଜଣ?
ଭଉଣୀ ଦି ଜଣ, ଭାଇ ନାହାଁନ୍ତି।
ଇଏ ଦି ଭଉଣୀ! ନା ତିନ୍ ଟା ଭଉଣୀ। ଦି ଭଉଣୀ ଇଏ ସାନ, ବଡ କହୁଛି, ମୁଁ ବାହା ହେବନି। ଆଉ ତା, ହେଲେ ବଡ ଭଉଣୀ ମା ଆଉ କଣ, ନାଇକି
ସିଏ ଥିଲା, ରେଲୱେୟରେ ଯେ ତାକୁ-ଉ ଆଡ଼େଇ ଦେଲେ ଆଉ।
କଣ ପେ?
ଏ ହେମିତି ନୟାଗଡ ଲୋକ ଜାଣିନ କି! ଫା ଫାଷ୍ଟ ଯେତେବେଳେ ଟ୍ରେନ୍ ଲାଇନ୍ ହେଇଥିଲା, ସେତେବେଳେ ସେ ଟିକେଟ୍ କାଉଣ୍ଟରେ ଥିଲା।
ଓହୋ! ପଇସା ପତ୍ର ଦେଇନ ନଥିବେ, ବାହାର କରିଦେଇଥିଏ ଆଉ। ଆଉ କଣ?
ଗୁଳା ପଇଲା। ଗୋଳା ପଇଲା ଯେ ଉଠିଲାନି ତାର।
ଆ ଇଏ ଭଗବାନେ ଯାହା ପଇସା ପତ୍ର ରଖିଦେଇଥିବେ ମ! ଯାହାହେଲେ ପାଇଥିବ
ହଁ, ମଁ ପଇସା ପତର୍ ରଖିଥିବି, ଆଉ କଣ? ହଁ, ଏମିତି କଥା ଆଉ। ତା'ପରେ ୟା ଇନ୍କମ୍ ରେ ଘର ଚଳୁଥିଲା ନା! ହା, ତ ସିଏ ଯାହା ଟ୍ୟୁସନ କରୁଛ ଆଉ।
ଯିବ ନା ଯିବନି, ବାହାଘରୁ? ଯିବ ନା ଯିିବନି?
ନାମ, ନା, ନା।
କଣ ବେ?
ଷ୍ଟା-ଆ ଶୁଣ ଷ୍ଟାଫ୍ ବଲେ ହଁ, ମତେ ଡାକିଚେଓଁ ତିନି ଜଣ, ସ୍ କେହି ବି ଗାଁରେ ନାହାନ୍ତି? ଆ ମୁଁ କଣ ଏକୁଟିଆ ଯିବି କି। ମନ୍ଦିରରେ ଏମିତିରେ ବାହାଘର ହବ ବଧେ! କୋଉ ଘରେ ବାହାଘର ହଉଛି ଯେ, ଇଷ୍ଟେଜ୍ ଫେଜ୍ କରୁଛନ୍ତି, ଯେ ଯିବୁ ବୋଲି।
ଖାଲି ଷ୍ଟେଜ୍ ଗଲେ ଯିବ। ନ ହେଲେ ଯିବନି। ଷ୍ଟେ ର, ହଁ ହୋ।
ଯଦି ବି କ୍ଲୋଜ୍ ଫ୍ରେଣ୍ଡ୍ ହେଇ ଥିବ, ବଲେ ଯିବୁ।
ହ ଲିକିନାନ୍ତ ଡାକିବ କନ କରିବ? ଲିକିନାନ୍ତ ମନ୍ଦିରରେ
ଲିକିନାର ମନ୍ଦିର ହେଲେ, ଦୁଇଶହ ଟଙ୍କା ସେ ପଠେଇଥିଲା। ମୁଁ ଦୁଇଶହ ଟଙ୍କା ପଠେଇ ଦେବି। ଏଇ ଦୁଇଶହ ଟଙ୍କା ପାଇ ମୁଁ ପାଇନି, ଗୁଡ଼ୁ ଘରୁ ଖାଇ ଦେଇଛି।
ଏ ଭଗବାନେ!
ଦୁଇଶହ ଟଙ୍କା ମୁଁ ପଠେଇଦେବି। ସିଏ ଦେଇଛି ବୋଲି, ଚନ୍ଦନ କହୁଥିଲା। ଗୁଡ଼ୁ ଗୁରୁ ହାତରେ
ହ।
କିନ୍ତୁ ଗୁଡୁ ଗୁରୁ ଦେଇନି। ସୁକେ ଦେଇଛି ଝିଅ?
ହଁ, ହଁ।
ହୁଁ। ହଁ, ସିଏ ତ ଦେଇଚି ଆଉ। ଆମେ ଦୁଇଶହ ଟଙ୍କା ପଠେଇଦବା କଥା। ସେ ତ ଡାକିନି ମତେ ଏପର୍ଯ୍ୟନ୍ତ!
ଏବେ କଣ ଡାକିବ କି ସେ? ଟାଇମ୍ ଅଛି ଆହୁରି। ମତେ ସେ କଣ କଲ କରିଥିଲା? ମୋତେ ଆସି କଣ କଲ୍ କରିଥିଲା କି ବାହାଘର କଥା କହିଆକୁ, ମୁଁ ପଚାରିଲି ମୁଁ ମୋ ଆଡୁ ତାକୁ। ଗୁରୁ। ତୋ ବାହାଘର କେବେ? ନା ଚବିଶ ରେ ଆଉ ଆସିବୁ ମୁଁ ଅଚାରିଲି ବୋଲି ସେ ମୋତେ କହିଲା
ଆଜି ବା ଚଉଦ ତାରିଖ ଆଉ ଦଶ ଦିନ୍।
ଦଶ ଦିନି ମତେ ହେଇତି ପାଇଁ ଲାଗୁଛି ସେ ନୂଆ ଗାଁ ଆସିଲେ କୋଉଦିନ ଦେଖା କରିବ ମୋତେ କାର୍ଡ କହିବ ବୋଧେ କଣ ଏଇଆ ମତେ କହିଲା ଯେତେଳେ ସେଇ ହିସାବରେ ଫୋନ କରିଛି ମତେ ମୁଁ ଖାଲି ପଚାରିଲି ତାକୁ କୁ ତୋ ବାହାଘର କୋଉଦିନ ନା ଚବିଶ ରେ।
ଆରେ ସିଏ କହୁଥିଲେ ଯେ ରୋଷେଇ ଚନ୍ଦନକୁ ଯେ ରୋଷେଇବାସ କିଛି ହବନି ବାହାଘରକୁ ମନ୍ଦିରରେ ହବ। ଯେ ଯେହେତୁ ରୋଷେଇ ବାସ ହବନା ଆମେ କଣ କରିବୁ ସିଏ ଯଦି କହିବନି ବୋଲେ ଯିବୁନି କି ପଇସା ରହିବ ହେଲେ। ଦବୁ ନହଲେ।
ଓହୋ ତାହେଲେ କରିବେନି କିଛି।
ନା।
କରିବେନି ବୋଲି ସେ ଚନ୍ଦନ କୁ କହୁଥିଲା।
ଚନ୍ଦନ ସାଙ୍ଗରେ କଥା ହଉଛି ସେ ଡେଲି କହୁଛି ତ ହେଇଥିବ କଣ ତାଙ୍କର କଣ କରିବେନି କାଳେ ହେଇଥିବ ତାଙ୍କର। ତାଙ୍କର ଇଏ କହିଲା ଯେ ମନ୍ଦିର ରୁ ବାହାଘର ହବ ଆଉ ଘରକୁ ଆସିପରିବନି ମତେ କହିଲା ଏଇ କଥା। ନା ଘର ଠିକ ଆସିବୁନି ମୁଁ କହିଲି ଘରଠିକି ମନ୍ଦିର ରେ ତ ବାହାଘର ହବ ତୁ କବୁ ମିନ୍ଦିର ଠିକି ଯି ବି ଆଉ ଘରଠି ଯାଇ କଣ କରିବୁ ତା ମାନେ ଏଇଥିବ ସେ କିଛି କରୁନଥିବ ବୋଧେ ଆଉ ସେ ଏଇ
ଆଉ ତମ ଜିଜୁ ହୁଁ।
କୋଉ ଜିଜୁ।
ହ ଜିଜୁ ଆର୍ମି ଚାକିରି କରିଛନ୍ତି ମନ୍ଦିରରେ କେମତି ବାହାଘର କରୁଛନ୍ତି।
ତା ଜିଜୁ କଲେ କଣ ତା ନାନି ଟା ତ ଟିକେ ଇଏ ହଁ ତ ନାନୀ କଥା କାଇଁ କହୁଚୁ ତାଙ୍କର ତ କେତେ ହଇରାଣ ଚଳୁଛନ୍ତି ଟିକେ ନାଆରୁ ହଇରାଣ ବୋଲି ତ ଭାଇ ତ ଏବେ ରହୁଛି କି ନାଇଁ ବାହାରେ ସି ରହିଲା ସେ ତାଙ୍କର ବି ହଇରାଣ ଚାହିଁଲେ ହେଲ୍ପ କରୁନା ତାର ଦି ଟା ଦିଦି ର ସେମିତି କିଛି ନାହିଁ ତା ଦିଦି ର ଟିକେ ଆଟିଚିଉଡ୍ ଇଗୋ ଏଗୁଡା ଅଛି ମୁଁ ଯେତିକି ଜାନ୍ଛି। କାହିଁକିନା ଥରେ ଲିକିନା ହାଥରେ କଣ ଗୋଟେ କହିଲା ଯେ ମୁଁ କହିଥିଲି କହିଲି ତୋ ଦିଦି ଯୋଉ ନା ମୋ ଭାଇଙ୍କି ଯଦି କଲ ମୋ ଭାଇ ଗଲ କଥା ହେବା ପାଇଁ କହିବୁ ଯଦି ମୋ ଭାଇଙ୍କ ସହିତ କଥା ହେଲେ ଦିଦି ନାନୀ ପାଟି ଟି କରିବ ଗାଳି କରିବ।
କ ବ ପାଟି କର ଆର ପକୃତି ଖରାପ୍ ହେଲେ ପାଟି କରିବ।
ହେଇଯିବ ହେତେଟା କାହିଁ ଆସୁଛି ତ ଦିଦି କି ସେ ଉଡ଼ ଗାଁ ରେ ତା ବାହାଘର ଆଉ ଯଉ ଓଡ ଗାଁ ରେ ଓଡ ଗାଁ ରେ ତା ଦିଦି ବାହା ହେଇଛି ତା ଦିଦିର ମତେ ଲାଗେ
ଆରେ ଇଏ ହେମ୍ତିଆକୁ ସିଏ ଏମିତି ଆଉ
ତମର କୋଉ ସାର ହେଲେ ଫୋନ କରିନାହାନ୍ତି ନାଇଁ କି?
ସାର୍ ଫ କେ କଲ କରି ନାହାନ୍ତି ମତେ।
ବିନୟ ସାରେ କିନ୍ତୁ ଫୋନ କରିନାହାନ୍ତି
ସାର୍ ମୋତେ କଲ୍ କରିଥିଲେ କାଲି କ୍ଲାସ କରିବା ପା ଆଜି ବୋଧେ କ୍ଲାସ ନେବେ ସଣ୍ଡେ ବୋଧେ ସଣ୍ଡେ କୁ ସଣ୍ଡେ ମୁଁ ସ ତାକୁ ଥରେ ଏଇ ସଣ୍ଡେ କ୍ଲାସ ନାଇଁ ବୋଧେ।
ହୁଁ।
ସେ ମୋତେ କଲ୍ କରିଥିଲେ ଆଉ କହିଲେ ମ୍ୟାମ୍ ଗାଁକୁ ପଳେଇଛନ୍ତି କି ମୁଁ କହିଲି ନାଇଁ ଆଉ ଗାଁରେ ନା ଭୁବନେଶ୍ୱରରେ ଅଛି। ପୁଅର ଟିକେ ଦେହ ଖରାପ ଅଛି ନା କଂ ହଉଚି ମୁଁ କହିଲି ଏମତି ଟିକେ ଦେହ ଖରାପ ଅଛି ତାକୁ କିମ୍ସ ନେଇଛୁ। ନା ଆଉ ହଉ ତାହେଲେ ଠିକ ଅଛି କାମ ସ ଭଲ ହେଲେ ଆସିବେ ଆଉ କ ଏମିତି କହିଲେ ଆଉ କଣ ଆଉ କଣ କହିବେ। କ୍ଲାସ୍ କରିବାକୁ ବୋଧେ କହୁଥିଲେ ଆଉ।
ହଁ ଏଇଠୁ ପାଞ୍ଚ ହଜାର ହେଠୁ ଦି ହଜାର ଖଣ୍ଡେ ମିଳିବ ବଧେ ଆଉ ନାଇ କି?
ଦି ହଜାର କୋଠିଯେ ସପ୍ତାହକୁ ଚାରିଟା କ୍ଲାସ। ହଁ ଚାରିଟା କ୍ଲାସ ହବ। ସପ୍ତାହକୁ ମାସକୁ।
ମାସକୁ ଚାରିଟା ହବ।
ଆଉ ପନ୍ଦର ଦିନ ସପ୍ତାହକୁ ଗୋଟେ କ୍ଲାସ ବା।
ସପ୍ତାହ ଗୋଟେ କ୍ଲାସ ତାହଲେ ହଜାର ଟଙ୍କା ହଉନାଁ କି?
ହୁଁ ଯଦି ପିଲାମାନେ କହିବେ କ୍ଲାସ ସରିଲାନି ତାହେଲେ ଦିଟା ଲେଖା କ୍ଲାସ ରଖୁଛନ୍ତି। ଏମିତି ଟାଇମ୍ ହଉନିନା ତାଙ୍କୁ କାହିଁକି ନା ଦେଖ ଛଟା ସ ଛଅ ଦିନ ଗଲା। ବୁଝିପାରିଲେ ନାଇଁ ଛଅ ଦିନ ପଳଉଛି। ଏଇତିରେ ସାତ ଦିନି ଆଉ ଗୁଟେ ଦିନେ ଏଷ୍ଟ୍ରା। ଯଦି ଯିଏ ଚାହିଁବ ସେମାନେ ପିଲାଙ୍କ ଯଦି ବହିସାରୁନି ତାହେଲେ ଦିଇ ଘଣ୍ଟା ଟାଇମ ଦଉଛନ୍ତି ଦି ଘଣ୍ଟା କରୁଛନ୍ତି। ସେ ସାର୍ ମତେ ସେ କଥା କହିଲେ କ
ର ତାଙ୍କର ଶଅଟା ସବଜେକ୍ଟ ଆମର କେମତି ଡେଲି ହଉଥିଲା କ୍ଲାସ ମନେ ପଡୁଛି। ଭଜବନ ଟିଉସନ ରେ?
ଡେଲି କେହି ଦଉଥିଲା ସକାଳେ ଦିପହରେ ଉପରବୋଳି କ୍ଲାସ ରହୁଥିଲେ ତାଙ୍କର ଉପରଳି ନାହିଁ। ସେ ଦି ଘଣ୍ଟା କ୍ଲାସ୍ କରୁଛନ୍ତି ସକାଳେ ଖାଲି କ୍ଲାସ୍ ହେଉଛି ପୁଣି ଘଣ୍ଟାଟା କ୍ଲାସ୍ ରଖୁଛନ୍ତି। ଅଲଗା ଷ୍ଟାଫ ଯଦି ଚାହିଁବେ ନାହିଁ ଆମର ଏକ୍ସଟ୍ରା ଆଉ ଗୋଟେ ଘଣ୍ଟାଟେ ଦିଆ ଆମକୁ ତାହେଲେ ସେମାନେ କରୁଛନ୍ତି ଘଣ୍ଟା ଲେଖେ ବୁଝିଲ। ଜଣଙ୍କୁ ଘଣ୍ଟାଟେ ଲେଖା କ୍ଲାସ କରୁଛନ୍ତି। ତାଙ୍କର ଖାଲି ସକାଳେ କ୍ଲାସ କରୁଛନ୍ତି ଉପର ଓଳି କ୍ଲାସ ଆମର କଣ ଟୁସନ ହଉଥିଲା। ଉପର ଓଳି ସାଂସ୍କିଟି ରହିଯାଏ। ଇୋନୋମିସ ରଖନ୍ତି ଆଉ ଯୋଉ ହିଷ୍ଟି ହେଇଗା ରଖନ୍ତି। ଉପର ଓଳି କଲେଜ ସାରିଲା ସ୍ଟାପ ଯାଆନ୍ତି ସବୁ ପଢେଇଆକୁ ଆଉ ଏମାନେ ତ ମନା କରୁଛନ୍ତି ଆଉ କଣ।
ମନା କରିବ ଗଲେ। ଏମାନେ ତ କଲେଜରେ ତ ରହିବେ ଆଉ ପଢେଇବେ କେତେବେଳେ?
ଶୁଣି ସାର୍ କଲେଜରେ ରହିବେ। ପୁଣି ଆଙ୍କର ସବୁ ଘର ଦୂର ବାଟ ବସ୍ ପ୍ରୋବ୍ଲେମ। ବୁଝିପାରୁଛ ନାଇ ସେଥିପାଇଁ ସେମାନେ ସକାଳେ କେବଳ କ୍ଲାସ କରୁଛନ୍ତି।
ଚକ୍ରବେଳିଆ କାନି ଆସୁଛନ୍ତି ହେରି ସାତଟାଳୁଆ ନାଇଁ କି?
ସାତଟା ବେଳ ଗୋଟ ଝିଅ ଟା ବା ସେଦିନ ଆସା ପଚାଉଥିଲେ ଯେ ତିନିଟା ଝିଅ ବସିଲେ। ମୁଁ କ୍ଲାସ୍ ସାରିଗଲା ବେଳକୁ ଦଷ୍ଟା ହେଲାଣି ମୁଁ ତାଙ୍କୁ କହିଲି ତମ ଯିବନି କି ନା ଆମର ବାରଟାରେ ଅଛି। ଜଗନ୍ନାଥ ପୋଷାକ ନା ଆମେ ବାରଟାରେ ଅଛି ଆଉ ଏବେ ନାହିଁ କଣ କରିବେ ସନା ପସିବେ ନା ପୁଣି।
ଜଗନ୍ନାଥ ବଛେ ତ
ହୁଁ। ହଁ ଲକ୍ଷ୍ମୀ ବସରେ ଜଗନ୍ନାଥ ପ୍ରସାଦ ଭର ସେଇଟା ବା ସେମାନେ ଟାଇମ୍ ଲକ୍ଷ୍ମୀ ବସ୍ କୁ ଅନଉଛନ୍ତି ବୁଝିପାରିଲେ କି ନାଇଁ ଏମିତି କଣ କଲେଜ ଆସିବେ। କ୍ଲାସ ସାରିବେ ଯିବେ ହେରି ଯେତେବେଳ ଟାଇମରେ ପୁଣି ବସ ଦରକାର ସେ ଆଗ କ୍ଲାସ ଅ ପେନ୍ କରି ଯାଉ ଥିବେ ମତେ ଲାଗୁଚି ଆଉ କଣ କରିବେ ନି ଯେତେବେଳେ ଯିବାକୁ ପଡିବ ନା।
ହଁ। ତମେ ତାହେଲେ ମାସକୁ ଚାରିଟା କ୍ଲାସ ନବ ନାଁ କି?
ଆଉ କଣ ଯଦି ପିଲାମାନେ ବହି ସରିଲାନି ମୋର ତାହେଲେ ଦିଟା ଲେଖେ କ୍ଲାସ୍।
କେତେଟା କଣ ପିଲା ଏବେଆସୁଛନ୍ତି।
ପିଲାମାନେ ପନ୍ଦରଟା ଖଣ୍ଡେ ରହିବେ। ପୁଅ ପିଲା ଦିଟା ଝିଅ ପିଲା ବାକି ଆଉ ଦସ ବାର ଏଗାରଟା। ଆଗରୁ କେତେ ଆସିଲା କଣ ସେତିକି ତ ପିଲା କହିଲ।
ନା ନା ମୁଁ କହିବା କଥା ଯେତେବେଳେ ପ୍ଲସ ଟୁ ଏ ବର୍ଷ ସେକେଣ୍ଡ ୟଅର କେତେ ପିଲା ପାସ୍ ଆଉଟ୍ ହେଇଛନ୍ତି ହେଠି।
ମୁଁ ହେଟା କିଛି ପଚାରିନି।
ଯାଇଥିବ ଯାହା ହେଲେ ତମ ଦେୁଖନଥିବ କି ତମ ଟିକି ଯାଉଥିଲେ।
ଉୁଁ ଯାଉଛନ୍ତି ବୋଇଲେ ସବୁ ଡିପାର୍ଟମେଣ୍ଟ ପିଲା ଯାଉଛନ୍ତି ନା ଆଉ। ଆଉ ମୁଁ କେମିତି ଜାଣିବି ସାଂସ୍କରିଟି ଏତିକି ପିଲା ନ ଉଥିଲେ କି କଣ?
ଏଇ ତମ ଟ୍ୟୁସନ ରୁ ଏଇ ଯୋଉ ରାଜୀବ ହକା ପଳେଇ ଆଲେଣି ଆଉ ଯାଉନାହାନ୍ତି।
ରାଜୀବ ଯାଉନି ରାଜୀବ ଏନ୍ ଏମ୍ ଯାଉଚି। କେବଠୁ ସେ ଯାଉଚ। ସେ ପ୍ରଥମ ରେ ଏନ୍ ଏମ୍ ଯାଉଚି ବା ଏନ୍ ଏମ୍।
ରାଜିବ ଆସୁନି। ଆଉ ଗୋଟେ ଝିଅ ଟେ ଉଠାଣି ସାହିରୁ ଗୋଟେ ଝିଅ ଟେ ଆସୁଛି ରଙ୍ଗ। ହରେ ଗଣି ହଉଛି। ଗୋରା ହୋଇକି ଡେଙ୍ଗା ହୋଇକି ଝିଅଟେ। ସେ ଯାଉଥିଲା କି?
ଉଠାଣି ସାହିର ତ କାଇଁ ଆଉ ଟିଉସନ କେହି ଆସନ୍ତିନି?
କିଏ ଆସନ୍ତି, ସିଏ ତାହେଲେ ପ୍ରଥମରୁ ଏନ୍ ଏମ୍ ଯାଉଚି ବୋ
ହଁ ଗୋଟେ ଗୋରା ହେଇକି ଝିଅଟେ ଯାଉଛି। ସେ ସେ ଉଠାନ ସାଇ ର। ଉଠାନ୍ ସାହିରୁ ଦିଟା ଝିଅ ଆଉଛନ୍ତି। ଯୋଉଟା ଯୋଉ କାଳୁ ଯୋଉ ଦୋକାନ ଦେଇଛି ତା ଝିଆରି। ଆଉ ଗୋଟେ ଯୋଉ ଆ ଯୋଉ କୋଉଠି କହିଲ? ଏଇ ଯୋଉ ଶେଖର ଭାଇ ଘର ପାଖରେ ଜଣେ ଯୋଉ ତାଙ୍କର ସେଇ ଯୋଉ ଝିଅଟା? କଳା ହେଇକି ସିଏ। ସିଏ ଆମ ଟିଉସନ୍ କୁ ଆସେ। ନାଇଁ ନାଇଁ। ସେ ଆଉ କିଏ ତାହେଲେ। ସେ ସୋନାଲି ତ ଆମ ଟ୍ୟୁସନକୁ ଯାଉଛି। କୁନୁ ତ ଆମ ଟ୍ୟୁସନକୁ ଯାଉଛି।
ନାଇଁ ସିଏ ରଙ୍ଗ ସାଥିରେ ମୁଁ କେତେଥର ଦେଖିଛି। ମୋତେ କାଲି କହିଲା ଭାଇ ଟିକେ ରଙ୍ଗକୁ କହିଦବ। ନା ମୁଁ ଜାଣିନି।
ନା ସିଏ ଆଉ କିଏ? ଆଉ ଗୋଟେ ଝିଅଟେ ଯାଉଛି ଗୋରା ହେଇକି ଗୋଟେ ଝିଅଟେ ମୁଁ ଦେଖିଛି। ଏଇ ଉଠାନ୍ ସାହି ର ସେ ବି ଯାଉଛି ଇଆଡେ।
ରଖେ ଯ ହେଲା
ହଉ ରଖୁଛି।
ହୁଁ ହୁଁ।